ହ୍ୟାଲୋ।
ହଁ ହେଲା। ହାଲୋ। ହଁ ଦିଦି ମୁଁ କଣ କରୁଛି କୁହତ?
କଣ କରୁଛୁ କି? ଗୋଳ କେଜିନଠ।
ମୋ ମାମାଙ୍କର ଡ୍ରେସ ଆଇରନ ଦେଇଦଉଛି। ମାମାଙ୍କର ଡ୍ରେସ ଆଇରନ ଦେଇଦଉଛି ଦିଦି। ହୁଁ।
ଆବାସ ସକାଳୁରେଲେ ନଷ୍ଟ କରକୁ ଟିଫିନା
ହେ ମା ମାଗଆକୁ ଯାଉ ମାଇଁ ଦେଇ ଦଉଛନ୍ତି।
ହୁ ହୁ
ବଡ ମାମା ଟିକେ ରାଗି। ଥିଲେ କିନ୍ତୁ ସାନମମ ରାଗି ନୁହେଁ।
ଭଲହେଲ ତାଙ ଟିକେ ଭଲ।
ପୁରା ମାନେ ବଡମା ତମେ କେମତି ଜାଣିଲ ବଡ ମାମା ବହୁତ ଭଲବୋଲି?
ବୋଲେ ମୁଁ ତାଙ୍କ ସହିତ ମିସି ଚି ଯାଏ।
ହଁ ତାଙ୍କ କୁରା ପୁରା ବହୁତ ଭଲ ଥିଲେ ଦିଦି।
ସିଏ ମତେ ବି କେତେ ସ୍ନେହ କରୁଥିଲେ।
ସମସ୍ତଙ୍କୁ ତାଙ୍କ ସମସ୍ତଙ୍କୁ ସ୍ନେହ ସମ ଯେ ତାଙ୍କ ସହିତ ମିଶିଥିବ କ ଥାବାର୍ତ୍ତା ହବ ସିଏ ଜାଣିଥିବ।
ସବୁ ଜିନିଷ ବୁଝେଇ ନଉଥିବେ ହେଁ
ଛ ହଁ ସତରେ ମତେ ବି ଉ ବୋ ବୁ ସମସ୍ତେ ବଡ ଲୋକ ବହିଲେ ସମସ୍ତେ ବୁଝେଇବେ ଯାଇକି।
ଉ ତାପରେ ଏଗୁ ଏଜୁକେସନ ଉପରେ ତାଙ୍କର ବହୁତ ଇଏ। କଣ ପଡେଇବୁ କିଏ ଜାଣେ? ମାମାଙ୍କର ତୋ ମାମାଙ୍କର ଉଁହୁଁ। ନାଇଁ ମାନେ ସିଏ ଗୋଟେ ମାନେ ମୋ ମୋଟିଭ କରନ୍ତି ସବୁ ଇଏରେ ଯୋଉ ଲାଇନରେ ବି ତମେ ଥାଅ ସିଏ ମୋଟିଭ୍ କରିବେ। ମାନେ ଆର୍ଗ୍ୟୁ କରିବେନି ଯେ ଏଇଟା କଣ ପାଇଁ ଚୁଜ୍ କଲୁ ବୋଲିକିନା ଏଇଟା କରୁଥାନ୍ତୁ ସେଇଟା କରୁଥାନ୍ତୁ। ଏମିତି ଯୋଉଟା କରୁଚ ଭଲରେ କର ବୋଲିକିନା ସିଏ କୋହୁଛନ୍ତି ସବୁବେଳେ
ତାପରେ ଆମ ଘର ଲୋକ ଦେଖ ଦିଦି।
ଆମ ଆମ ଘର ଲୋକ ଦେଖେ ହଁ। ଆମ ଘରଲୋକ କିଛି ଜଣା ନାଇଁ କିଛି ନାଇଁ। କିଛି ଜଣା ନାଇଁ ଆମ ଘରୁ ଏମା ମାନେ ନା ସେ ଗୋରାଙ୍ଗ ମାନେ ନାଙ୍ଗ ପାଳ ନା ତୋର ବାପା ନାଇଁ ଏଇ ସୁୁଭର ବାପା କେହିି ବାପା ମାଆ କାହାର ଠିକ ନାହିଁ ଆ ମୋ ନାଁ ତ ଛାଡ଼େ। ୋକାମ କିଛି ହଁ ଲୋ ସତରେ। ପୂଜା ଦିନି ପୂଜା ପୂଜା ପୂଜାର ବାପା ଜାଣେ। ହଁ ସେ ଧୀର ସ୍ଥିରରେ କହିବେ ଆଲୋ।
କିଏ?
ପୂଜା ପୂଜାର ବାପାକୁ ଦେଖି ଜାଣିଚୁ କି ନାଇ କି?
ନିବେର ବାପାକୁ?
ପୂଜା ପୂଜା ନା ବେ ମୁଁହୁଁ ପ୍ରିୟଦର୍ଶିନୀ ଦିଦି ହଁ। ତାର ବାପା ଝିଅ ସେ ତିନିଟାରେ ଆସିଲେ ବି ତାକୁ ଜଗିଥିବ ଖାଇବା ପାଇଁ। ଖାଇ ନଥିବେ ସିଏ କଲେଜରୁ ସିଏ ଆଇବ ନବାକୁ ଆସିଥିବେ ଏଇଠୁ। ବଷ୍ଟାଣ୍ଟରୁୁ ଯିବେ ଖାଇବେ ଦିଇଜଣ ଯାକ।
ହୁଁ ହୁଁ।
ଆଉ ପୂଜାର ଯେତେ ବଡ଼ ଭୁଲ ହେଇଥିଲେ ବି ସିଏ ମୁଁହ ଉପରେ ପଦେ କମାଇଁ କହିବେ ତାକୁ ଆମର ଯେ ଯୋଉଠି ଦେଖିଲେ ହେନେ ଚଡ ଚଡ ଆଉ ଦୁଇ ଦୁଇ ତିନଟା ସୁଧ ୱାର୍ଡ଼ କହିବେ। ସେଥିର୍ ସେଟା ବିନା କଥା ହେଇପାରିବୁନି ଆମର।
ଆଜ୍ଞା ସେଟା ପରା ଗୋଟେ ଦିଦି ଭାଗ୍ୟ ଭାଗ୍ୟ ଲକ୍ ଉପରେ ଡିପେଣ୍ଡ୍।
କଅଣ କରିବା ଶୁବୁନି।
ଅଛି ସିଏ ତା ସହିତ କାଲି କି ପହରଦିନ କଥା ହେଇଥିଲି ଯେ ଦିଦି।
ଉଁହୁଁ। ଆ ସିଏ କୋଉଠି ଅଛି କେବେ ଭୁବନେଶ୍ୱରରେ ଆଗେ ନା କଣ?
କଟକ ନଖରା।
କଟକକୁ ଆସିଲାଣି କି ସିଏ?
ହଁ ସିଏ ଭୁବନେଶ୍ଵରରେ ରହେନି ସିଏ ଖାଲି ଭୁବନେଶ୍ଵରରୁୁ ଗଲା ତାର ବୟସ ହେଇନଥିଲା ଦିଦି ଅ ଅଠର ହେଲେ ହେଇଥିଲା କି ତାକୁ ହେତେବାକୁ ଏବେ ସିନା ଉଠର ହେଲା।
ହଁ।
ହୁଁ ଅଠର ବି ହେଇ ନଥିଲା ଯେମତି ତ ତାକୁ ସେଠି ହେଲା ନାହିଁ ତାକୁ ଜଣକୁ ଏକା ପଠେଇଦେଲେ। କଟକ ନଖରା ସମଟୁ। ଇଏ ବେଡି ବେଡି ସେମାନେ ସମ୍ବଲପୁର ସମ୍ବ
ପୁର ଡିଷ୍ଟିକରେ ଯାଉଚି ପୁରାରେ।
ନା ଦିଦି ଶୁଣ ସେଠି ସମ୍ବଲପୁର ପିଲା ଯାକ ଆଉ ରହୁଥିଲେ। ସୋନପୁର ବୌଦ୍ଧ ପିଲା ଯାକ ରହୁଥିଲେ ଇଏ ଟିକେ ବେଡି ବେଡି। କଥା ବୁଝୁ ନଥିଲା ଡରୁଥିଲା ସେମାନଙ୍କୁ ଯେ ବାପା ଫୋନ କରିକି ହଁ ତ ବାପା ସେମାନଙ୍କ ଠାରେ କଥା ହେଇଯାଇକି କି ନାଇଁ ନାଇଁ ସିଏ ଟିକେ କଥା ବୁଝିବନି ସେମତି ବୋଲି ସେମାନଠାରେ କଥା ହେଇଦଲେ ତ ଆଇରନ୍ ମାମାଙ୍କର କରିଦେଉଚି।
ମୁଁ ତ ବହୁଧ ରେ ଥିଲି ଯେ ମୁଁ ସେ ପିଲାମାନଙ୍କୁ କହିବି ଧୀରେ ଧୀରେ ତମେ କଥାକୁହ ଏତେ ସ୍ପିଡ଼୍ କହିବେ ସେମାନେ ଯେ ବୁଝା ହିଁ ପଡ଼ିବନ କଣ କହିଲେ କଣ ନଇଁ।
ଟିକେ ହେଲେ ଅଲଗା ସେ ବୁନି ତ ଯାହା ବେଡି ଛାଡ କଣ କହିବି।
ହୁଁ ହୁଁ ହୁଁ ହୁଁ।
ଏଇ ଦା
ସିଧା ଠିଡା ଏବେ ସେ ପିଲା ଯା କଇବାର ଏବେ ବୁଝି ବୁଝି ନେହିଁ ହେଲା ଆଥରେ କହିବାର।
ସେ ମା ବୁଝୁନାହିଁ ମାନେ କଣ କଣ କହୁଚନ୍ତି। କାନ୍ଦିଲା ରଇବି ନାହିଁ ରଇବି ନାହିଁ ହେଲା। ହେଲା ବାପା ବୁଝେଇଲେ ସବୁ କଲେ ସେ ଝିଅ ମାନଙ୍କ ଠାରେ କଥା କରେଇଦେଲେ।
ହୁଁ ବୁଝିବା ଲାଗି ଟିକେ ଟାଇମ ଲାଗୁଚି ଦୁଇ ତିନ ଦୁଇ ତିନି ସପ୍ତାହ ପରେ ଟିକେ ବୁଝା ପଡିବ ତାଙ୍କ କଥା ମାନେ ତାଙ୍କ ରଇ ରଇ କଥା ଏଲେ
ତାପରେ ଦିଦି ସେ ଯାହା ଠାରେ ରହିଲା କାହାକୁ ବି ଚିହ୍ନି ନଥିଲା ସବେ ଚଣ୍ଡି ଚଣ୍ଡି ଇଏ ରୋଷେଇ ବାସ ହେଲେ ବୁନି ଜାଣୁଚି ତାର ଢପ୍ ଢପ୍ ସବୁ ଜିନିଷ କି ନଇ ସେ କ ଲିମିଟ ଜାଣୁଥିଲା ଏଇଠି ଏତିକି ଜିନିଷ ପଡିବ ସେ ପଡ ଜାଣୁଥିଲା କି କୁହ ତମେ ଜାଣ ଭାଇ ହିସାବ ରେ କିଛି ନାଇଁ ସେ ଦିଦି ମାନେ
ଖେଇବେ ନାହିଁ କିଛି ନାହିଁ ଜଣଙ୍କୁ ଟେକି କରି ଧରିଥିବେ ତାକୁ ଆମର ଲିନିଆଉ କଣ ହଉଚି କି ଭାଆଇ ପି ହଉଚି ଏବେ
କିଏ।
ଲିିନି ସିଏ ଭିଆଇପି ହଉଚି ଏବେ
ନାଇଁ ଦେଖ ସିଏ ରୋଷେଇ ଜାଣି ନଥିଲା କିଛି ନାହିଁ। ତ ସେ ଦିଦି ମାନେ ହଳସୁଆ ହେବେ। ଅଳସୁଆ ହେବେ ରୁଷେଇ କରିବେ ନାହିଁ ବୋଲେ ଏଇ ବୁନି ରୋଷେଇ କରିବ ଏ ମା ଇଏ ଯଦି ତେଲ ଟିକେ ଅଧିକ ପକେଇଥିବ କହିଦେ ଗାଳି କରିବେ ଏଇ ସେଇଟା ଅଧିକ ଟିକେ ପକେଇଲେ ସେଟା ଗାଳି କରିବେ ସେଟା ପାଇଁ ସେଟା ଅଧିକ ପକେଇଲେ ଗାଳି କରିବ ସେଟା ଅଧିକ ପକେଇଲେ ଗାଳି ହୁଁ
ହଁ ହଁ।
ଏ ମା ହଉନି କଣ ପାଗଳ ହଉନି ପାଗଳ ହେଲା କି?
ତା ମମି କ ଗୀତ ଗାଇକି ଶୁଣଉଚି। ବୁଝିଲୁ ନା। ହନି ଆଜି ଯାଇ ଥିଲା ଫୁଲବାଣୀ। ତାର ନବଦୟୋ ହେଇ ତିର ତାର ନବୋଦୟ ହେଇ ଚି ତାର ଯୋଉ ଏବେ ନେଇଥିଲେ ନବୋଦୟ।
ପାଇଛି ନବଦୟ।
ନବଦୟୋ ଏବେ ଯୋଉ ଦେଇନଥିଲେ କି ସେମାନେ।
ହ ହଁ ଯେ ନବୋଦୟରେ ପାଇଛି ତ ନବୋଦୟ ପରୀକ୍ଷାରେ। ଏ ମା ତାହେଲେ ସେ ନବୋଦୟ ସ୍କୁଲ ରେ ପଢ଼ବ ଏବେ।
ହଁ ଆଜି ଯାଇଥିଲା ଡକୁୁମେଣ୍ଟ ଭେରିଫିକେସନ କରିବା ପାଇଁ। ହୁଁ। ହୁଁ କାହାକୁ କହି ନାହିଁ।
ଯେ ନବୋଦୟ ଏକ୍ଜାମ କେବେ ଥିଲା କି ଦିଦି।
ଏବେ ଦେଇଥିଲେ ତ ସମସ୍ ସ୍ତେ ଶୁଭ ଦେଇ ନଥିଲା କିରେ ଦେଇଥିଲେ ସମସ୍ତେ ଦେଇଥିଲେ। ଏବେ ଗୋଟେ ଟେନ୍ଥ ଏକ୍ଜାମ୍ ପୂର୍ବରୁ ଗୋଟେ ଏକ୍ଜାମ ଦେଲେନି କି ଯାଇକି ଫୁଲବାଣୀରେ। ହଁ। ତ ସେଇଟା ନବଦୟୋ ଏଗଜାମ୍ ଦବାକୁ ପଡ଼ିବ।
ସେଇଟା ନାଇଁ ନାଇଁ ମୁଁ ଚାର୍ଜ ବସେଇ ଦେଇଛି ବଧେ ବି
ତିକିଟା କରୁଛି ସେତିକିଟା କରୁଚି ବୋଲି କହୁଥିଲା ଆସିକି ମୁଇଁ ତୁକା ମାରି ମାରି କରିଛି ବାଜୁ ବାଜୁ ବାଜୁ ହୁଁ ହୁଁ। ନିଆର ହେଇଛି ଯେ ଫୋନ୍ ଆସିଥିଲା ଯେ ଆଜି ଯାଇଥିଲା ସେ ଡକ୍
ହଁ ସେ ତୁଳସୀ ନୟାଗଡରେ ପଢିବ ତା ବଡମା ଘରେ ରହିକି ବୋଲି କହୁଥିଲା ତ ହନୀର ସାଙ୍ଗ।
ଛି
ହଁ ତା ବୁ ଫୁଟାଣି କାଢ଼ ନା ନୟାଗଡରେ ପଢେଇ ଭଲ ସେ ସିନା ତାର ବଡମା ଘରେ ପଢେଇବେ ବୋଲି ସେ ପଢୁଛି ନହେଲେ ତାର ବାପା କୋଉଠେ ଦେଇପାରିବେ। ଫୁଟାଣି କମ ନାହିଁ ହ ନୟାଗଡ ପଢ଼ବ ଆଳୁ।
ନୟାଗଡ ପଢବ ବୋଲି ମତେ ତ ମୁଁ ଭାବିଲ ହଷ୍ଟେଲ ଫଷ୍ଟେଲରେ ରହିକିନା।
ହଁ ହଷ୍ଟେଲ କେମିତି ତାର ବାପା ପଢେଇଲେ ନାହିଁ ହଷ୍ଟେଲ ରହିକି ଫୁଟାଣି ଖାଲି ମାରିବେ।
ତାଙ୍କର ରିସର୍ଷ କଣ ଅଛି। କଣ ରିସର୍ଚ୍ଚ ମୁଁ ଜାଣିପାରିଲିନି ଆଜି ଯାକ। ମାନେ ତାଙ୍କର ଇନକମ୍ ରିସୋର୍ସ କଣ ଯେମି ଜାଣିନେ ତ ଆଜି ଯାକ ସେମାନେ କଣ ତାଙ୍କର ହଁ।
ମୁଢି ମୁଢି ମୁଢି ବେପାର ସେ ଓଟୋରେ ଯାଉଚନ୍ତି।
ଓ ହଉ ତାଲେ ମୁଁ ଦେଖିନି।
ଦିଦି ତମେ ଚାହିଁଲେ ଯମୁନା କୁ ବି ଫୋନ କରିପାରିବ ଜାଣିଛ ତ ତାର ବି ହେଲା।
ହେଲାଗି।
ତମେ ଦିଦି ଦେଖ ଟାଇମ୍ ଦିଆହେଇଚି ତମେ ଆଉ ତିନି ଦିନ ଭିତରେ ତମେ ଗ୍ରୁପରେ ଆଡ ହେଇନ କିନ୍ତୁ ଗ୍ରୁପ୍ ରେ ଦିଆହେଇଚି ଏବେ ସେ ଯେହେତୁ ସେରା
କୋଉଟା ଆସୁ ନାହାଁନ୍ତି କେବେ। ଓ ହୋ। ମୁଁ ଆଉ କାହାକୁ କରିବି।
ଯମୁନା କୁ କରିବ କାକୁ କାକୁ କରୁନ।
ଉ ହୁଁ। ହଁ ହଁ କଲେ ହବ। ଢେରା ଏଁ ସରିଲା ପରେ ଆକା ଆସିବ କି?
ନାଇଁ ନା ଅଧାରେ। ତମର ଦଶଟା କେତେ ହେଲାଣି କି ନାଇଁ କି ୟୁ ପି ଆଇ ଆଡ କରିଦବା ହଁ ଆଉ ଭା ତେ ଜିଲ୍ଲାରେ କଲେ ହବ କି?
ବୋଲେ ଏମିତିରେ ବି ମତେ ଟାଇମ ହଉନି ତାପରେ ଏପଟେ ବର୍ଷା ଫର୍ଷା ଲାଗିକି ରହୁଛି ନା। ନେଟୱାର୍କ ପ୍ରୋବ୍ଲେମ୍ ହେଉଚି ଏମିତିରେ ବି ନେଟୱାର୍କ ପ୍ରୋବ୍ଲେମ୍ ହେଉଚି। କହିବ ବାହାର କଥା କହିବ, ଭିତର କଥା କହିବ
ତାପରେ ଜି ଯା କାହା ସାଙ୍ଗେ କଥା ହେବାକୁ ହେଲେ ତା ପାଖରେ ଟାଇମ ଥିବାର ଅଛି କି ନାଇଁ? ଫ୍ରି ଥିବାର ଅଛି, ହଁ ସାଙ୍ଗ ସାଙ୍ଗ ଦୁଇ ଜଣ ହେଲେ ଆଣି କରବା ବୋଲି କହ କ କାହା କହିଲ କେ କହା ନ ଥିଲ ନାଇ ର ତାର ଦରକାର ହେଲା ଆ ଓ ହୋ।
ଏବେ ଯେମିତି ହଉଛି ସେ ଟାଇମରେ ସେଇଟା ସେମିତି
ହଁ ହଁ ସିଏ ମତେ ଚିହିଁ ନାହିଁ କି ଜମ୍ବବତୀ ଚିହିଁ ନାହିଁ ଯେ ସିଏ ଡରିଗଲା।
ହଁ ଅଁ ହଁ ହଁ ମୁଁ ଗଙ୍ଗ ରବ ମୋ ଠାରେ ଲଗଇନ କରିଛି ନହେଲେ ମୁଁ ସେଟା ଚାଲି ଶୁ ନ ଫେନ୍ ଲଗେଇବା ବୋଇଲେ ଶୁ ଫେ ଲଗ
କଣ ରୋଷେଇ କରୁଥିଲ ଆଜି?
ଭୋଜି ଭୋଜିର ସବୁ ଅଛି ବୋଧେ, ଆହୁରି ବସେଇବେ କଣ ମୁଁ ଜାଣିନି ଦିଦି ବସା ହଉଛି ରୋଷଇ ଚାଲିଚି।
ଓହୋ, ହଁ ହଁ। ଚାଷ କରଛନ୍ତି